ଆବାଜ ଆସୁନି
ଏ କଣ କରୁଛନ୍ତି?
କିଛି ନାହିଁ ଅଛି ଆଉ।
ହଁ ଆଉ କଣ ଏଇ ଛୁଟିରେ ବୁଲାବୁଲି ପ୍ଲାନ୍ କଣ?
ବୁଲି ଯାଇଥିଲି କାଲି ପରା।
କଣ କଣ କଣ ହେଲା?
କଣ ହବ ଆଉ ବୁଲି ଯାଇଥିଲି ଟିକେ ଆଉ ଦେଖା ଦେଖି କରିକି ଆଇଲି।
ଆହା କଣ କଣ ରୋଷେଇ କରିଚନ୍ତି?
ଉଁ ଭାତ ଡାଲି ତରକାରୀ। ଭଜା
ଭଲ କଥା ଆଉ ତୁମେ ଚିକେନ୍ ରେସିପି ଜାଣିଛ?
ତୁମର କଣ ରୋଷେଇ ହେଇଛି?
ଆମ ଘରେ ଆଜି ଭାତ ଡାଲି ଆଳୁ ଭଜା ତାପରେ ଖଟା
ହଁ
ଏମିତି ହେଇଛି ଆଉ
ହଉ ହଉ ଭଲ କଥା ତମରି ଆଉ ଖଟାରେ କଣ କଣ ପଡିଛି ଟିକେ କହୁନାହାନ୍ତି ମୁଁ ବନେଇ ଜାଣିନି ତ
ଦେଖ ଫାଷ୍ଟରେ କଢ଼େଇ ଆଣିଲୁ
ହୁଁ।
କଢ଼େଇ ଆଣିଲା ପରେ କଢ଼େଇକୁ ନେ ଚୁଲିରେ ରଖିଲୁ। ତାପରେ ନିଆଁ ଲଗେଇଲୁ।
ହୁଁ।
ହେ ତାପରେ ଟିକେ ତେଲ ଫେଲ ଦେଇକିରି ଟିକେ ଟେଷ୍ଟ କଢ଼େଇକୁ ଟିକେ ଗରମ କରାହେଲା। ଗର ଗରମ କରାହେଲା ପରେ ଟମାଟୋ ଟିକେ ଇଆଡ଼େ ସିଆଡ଼େ ଇଆଡ଼େ ସିଆଡ଼େ କରାହେଲା।
ତୋର
କାଲି ସିଆଡେ ଯିବାନି।
ଆଉ ଆ। ତାପରେ ତାପରେ କଣ କରାହେଲା?
ଟମାଟୋକୁ ଛେଡ଼୍ ଛେଡ଼ କରାହେଲା ପରେ ତାର ଝୋଳ ଯାକ ବାହାରି ପଡିଲା। ଟମାଟର ବୋଇଲେ ଟିକେ ଚିନି ଟିକେ ପକା ହେଲା। ଚିନି ପକା ହେଲା ପରେ ଟିକେ ଲୋ ଫ୍ଲେମରେ ଟିକେ ଘାଣ୍ଟା ହେଲା ହେଲା ହେଲା ହେଲା ହେଲା।
ହଁ।
ତାପରେ ଟିକେ ସମୟ ବା ଛାଡ଼ି ଦିଆହେଲା। ଟିକେ ସମୟ ପରେ ଯାଇକି ଆଉଥରେ ଟିକେ ଘାଣ୍ଟା ହେଇକି କାଢ଼ା ହେଲା। ଖଟା ରେଡି ହେଇଗଲା।
ଆଉ ଚିନି ପଡ଼ିଲାନି ଖଟାରେ।
ଆରେ ପଡ଼ିଲା ପରା କହିଲି।
କୋଉଠି ସୁଭିଲାନି ତ।
ଆଚ୍ଛା।
ଆଉ ଆଉ କଣ ହେଇଥିଲା?
ଆଳୁ ଭଜା।
ହୁଁ ସେଟା ଟିକେ ବହୁତନ୍ତୁ କେମିତି?
ଦେଖ ଆଳୁ ଭଜାରେ କଣ କି କଢ଼େଇ ଗୋଟେ ଆଣିବ ତେଲ ଗରମ କରା ହେବ।
ହୁଁ।
ତେଲ ଗରମ କରା ହେଲା ପରେ ଯୋଉ ଆଳୁ କାଟିଥିବା ତା ଆଗ ଧୋଇବ।
ହୁଁ।
ତାପରେ ଲୁଣ ହଳଦୀ ପକେଇକି ଆଳୁ ସାଙ୍ଗେ ପକାଇଦେବା ସବୁ।
ହଉ।
ଆ
ହୁଁ।
ସାର ପକାଇ ସାରିଲା ପରେ ଏଇଟା ରୋଷ୍ଟ ହେଇକି ବାହାରିବ।
ଆଉ।
ଘାଣ୍ଟିବ ଘାଣ୍ଟିବ ହଳଦି ଟିକେ ପକେଇବ ମସଲା ବି କଣ କଣ ପଡିବ ଗୋଟେ। ତାପରେ ଏମିତି ପାଞ୍ଚ ଦଶ ମିନିଟ୍ ଘାଣ୍ଟିଲା ପରେ ଆଳୁ ଭଜା ବି ହେଇଯିବ ଆଉ। ତମେ ଚିକେନ ରେସିପି ଟିକେ କହୁନ?
ମତେ ତ ଚିକେନ ରେଶିପି ଆଉନି ପରା।
କୋଉ ରେସିିପି ଜାଣିଚୁ?
ମତେ ବି ଭାତ ଡାଲି ଆଉଛି ଆଉ ଭାତ ଡାଲି ଭାତ ଟିକେ ଭାତ କେମିତି ବନେଇବ ଭାତ ବାଲ୍ଟି
ପାଣି ଗରମ କରିବ ତାପରେ ଚାଉଳ ଦେଇ କି ଆଉ।
ଚାଉଳଟା କେତେ ସମୟ ପରେ ହେଇଯିବ ଆଉ
ହ ଆଉ କଣ ବୁଲାବୁଲି ପ୍ଲାନିଙ୍ଗ ଅଛି କି ନାହିଁ ଆଜି ଯିବା କି ନାଇ ପଡ଼ିଆ?
ଯିବା ଯିବା।
ଆଜି ଘରୁ ବାହାରୁଆ ମୁ ମୁହଁ ମୁହାଁ ଟିକେ ଧୋଇଁବି। ଫେସୱାସ୍ ଟିକେ କରିବି। ସାର୍ଟ ପ୍ୟାଣ୍ଟ ଟିକେ ପିନ୍ଧିବି।
ଗାଧେଇଲୁଣି କି ନାଇଁ?
ଗାଧେ ସକାଳୁ ଗାଧିକିରି ପୂଜାପୂଜି ସାରିଲେ ନ।
ଓ ହୋ ମନ୍ଦିର ଯାଇଥିଲୁ ତାହେଲେ?
ହୁଁ।
ହୁଁ କୋଉ ମନ୍ଦିର?
ମନ୍ଦିର ମାନେ ଘର ମନ୍ଦିର। ଏ ଯାତ୍ରା ଫାତ୍ରା ଅଛି କି ନାହି ଏବେ ଠାକୁରାଣୀ ଯାତ୍ରା ଏବେ।
ଏବେ ନାହିଁ।
ଯାତ୍ରାରେ କଣ କଣ ଆସିଛି?
ଖାଇବ ଆଉ କଣ କଣ କିଏ ଜାଣିଛି? ଯାତ୍ରା ରହିବ ବହୁତ କିଛି ଜିନିଷ ଆଇବ।
କଣ ହେଲା କି?
କଣ କଣ ଆସୁଛି ଯାହା ସବୁ ମୀନା ବଜାରରେ ଖାଇବା ଜିନିଷ ସବୁ। ଏ ପିଜା ଆଇସ୍କ୍ରିମ୍। ହୁଁ ସବୁ ଆଇବ ସବୁ ଆଇବ।
ଗୁପଚୁପ ରୋଲ ତାପରେ ଡ୍ରାଗନ
ହୁଁ ହୁଁ ସବୁ ଆଇବ ସବୁ ଆଇବ। ସବୁ ସବୁ ଆଡେ ମାର୍କେଟ ଆଡେ ସବୁ ବୁଲୁଛନ୍ତି ଠାକୁର।
ସବୁଆଡେ ବେଲେ ଜାଗା ଜାଗା ଟିକେ କୁହନ୍ତୁ?
ଫାଷ୍ଟ ଯିବ ଇଆଡେ ସାହି ସାହି ତାକୁ ସବୁ ସାଲୁଙ୍ଗି ସାହି ୟନପଡା। ଯଧିବାମନ ସାହି ମୋତି ସାହିକି ସେପଟେ ନାରାୟଣୀ ସାହି। ଆମ୍ଳାପଡା ଉ ଏସାଇ ଛକ ପିଅନ ପଡା ମେଡିକାଲ ଛକ ପୋଷ୍ଟ ଅଫିସ ସାମ୍ନା। ଆଉ ଆହୁରି ସ୍ୟାଡେ କଲେଜ ଛକ ପିଟ୍ରାଭଙ୍ଗା।
ତାପରେ?
ତାପରେ ସିଆଡେ ହବ। ଆହୁରି କେତେ ଜାଗା ଯିବେ ଆଉ?
ଆଉ
ଜାଗା ଜାଗା ଯାଇ କଣ କରନ୍ତି?
ମହାପ୍ରଭୁ
ମହାପ୍ରଭୁ କଣ କରୁଚନ୍ତି?
ସେଟା ପୂଜା କରନ୍ତି ଲୋକମାନେ ଆଉ।
ଆଚ୍ଛା ହଉ ଆଉ ବଢ଼ିଆ। ଯାତ୍ରାରେ ରହିଯାଉଥିବ ଆଉ।
ଆଉ ଖାଇଲଣି?
ନାଇଁ ଖାଇନିି ବା।
କେତେବେଳେ ଖାଇବୁ?
ଆଉ ଟିକେ ପରେ ଖାଇବି ଆଉ।
କଣ କଣ ହେଇଚି କି?
କହିଥିଲି ପରା ଭାତ, ଡାଲି, ଆଳୁ ଭଜା, ତରକାରୀ। ତରକାରୀ ଆଳୁ ଚଣା ମଟର ପୋଡିଚି ଆଉ ଘାଣ୍ଟ ତରକାରୀ ଆଉ।
ରେସିପି ଟିକେ କହୁନ ରେସିପି ଟିକେ।
ରେସିପି ବି ତ ମୋତେ ଟିକେ ଆସେନି ଏତେ ଫାଷ୍ଟ ଯାହା ଯାହା ପକେଇବାରଥିବ ସବୁ ଧୋଇକି କାଟିକି ରଖିବ ତାପରେ ତେଲ ମସଲା ପକେଇକି ଘାଣ୍ଟି ଦବ ଆଉ।
ହେଲା ଆଉ ରେଡ଼ି ଆଉ।
ହୁଁ ହୁଁ
ଆଉ ମନ୍ଦିର ଫନ୍ଦିରକୁ ଯାଉଚ କି ନାହିଁ?
ହୁଁ ଆଜି ଏକା ଯାଇଥିଲି ପରା।
ସବୁ ଠିକ୍ ଚାଲିଚି ପଢା ପଢି ଆଉ ପୁରା ଏଇଟି ନାଇନ୍ ପରସେଣ୍ଟ ଆଇଯିବା ଏଥର।
ହେଲା ଆଉ ଏଇଟି ନାଇନ୍ ବେଲେ ନାଇଣ୍ଟି ଏଇଟ୍ ସମାନ କଥା।
ଆଉ ଆପଣଙ୍କୁ କେମିତି
ଆ ଏମତିକା ଚାଲିଚି ଆଉ।
ଆଉ କଲେଜ କୋଉ କୋଉ କଲେଜ ପାଇଲେ କି?
ଯେକେ ବିକେ
ଓ ଭାଇ ବହୁତ ଭଲ ଭଲ କଲେଜଟା ଭାଇ ବହୁତ ଭଲ କଲେଜ ବହୁତ ଭଲ କଲେଜଟା ସେଇଟା।
ଏମିତିକି ଭାଇ ଯାଇଚ କି ଭାଇ? କଣ ହେଲା ଭାଇକି ଯାଇକି ଏଇଟା କଣ ହେଲା କି?
ଭଲ ଲାଗିଲାନି ଦେଖିକି ପଳେଇଆଇଲି। ଭଲ ଲାଗିଲାନି ମତେ କହିଦ ଆଉ ତମକୁ ଟିକେ ଭଲ ଲାଗିବ କାଳେ ଦେଖିଥାନ୍ତୁ? ମତେ ଭଲ ଲାଗେ। ହୁଁ ଆଃ
ଫାସିଲିଟି ଫାସିଲିଟି
ହଁ ଆଉ କଣ ମୁଁ ବି ତ ଭଲ ସେ ଦେଖିନି ଭଲ ସେ ଭିତରେ ଭଲ ଭଲ ଫାସିଲିଟି ତ ଅଛି। ଭଲ ପାଠ ପଢ଼ାଯାଏ ହଁ। ଟିଚର ମାନେ ହୁଁ ସବୁ ଭଲ ଅ। ହୁଁ ହୁଁ ହୁଁ ହୁଁ। ଆଉ ତମଆଡେ ବର୍ଷା ଫର୍ଷା ହଉଛି କି ନାଇ?
ହବ ଆଉ ମେଘ ଘଡଘଡି ସହ।
ହଁ ୟାଡେ ବି ସେମିତିଆ ଟିକେ ଟିକେ ଘଡ ଘଡ ହଉଛି ଆଉ। ପବନ ଟିକେ ଟିକେ ହଉଛି ଆଉ।
ଅ ହଁ।
ଧୀରେ ଧୀରେ ଘରକୁ
ହଁ ଆଉ କଣ ହାଲଚାଲ? ଆବାଜ ଟିକେ ଆଉନେଇ ଆବାଜ ଆଉନି। ପବନ ଖାଲି ଆଉଛି ଆବାଜ ଆଉନି ଭଲ ସେ ତମର ଶୁବୁନି। ଆରେ ଶୁଭୁନି ସତରେ।
ଖାଇକି କଣ କରିବୁ?
ଖାଇକି କଣ ଆଉ ଟିକେ ପରେ ଗେମ ଫେମ ଖେଳା ଖେଳି ଟିକେ କରିବା ଆଉ ପାଠ ସାଠ ପଢିବ ଆଉ।
ଯା ହୋଉ।
ଆଉ କଣ ତାହେଲେ। ହୁଁ ଆପଣ କଁ କରିବେ ଖାଇସାରିଲା ପରେ?
ମୁଁ ଖାଇସାରିଲିଣି ଭାତ।
ଏବେ ଏବେ କଣ କରୁଚୁ ତାହେଲେ?
ଏ ଆପରେ ଟିକେ କଥା ହଉଚି ଆଉ।
ଅ। ହଁ ସବୁ ଭଲ।
ଆଉ ଗାଁକୁ କେବେ ଯାଉଚନ୍ତି ଆପଣ?
ଆଁ ଗାଁଙ୍କୁ ନେକ୍ସଟ ଭୋଜି ଭୁଜା ଦେଖିକି ଯାହାହବ ଆଉ।
ହୁଁ, ଖାଲି ଭୋଜି ଖାଇଯାଉଚନ୍ତି ଗାଁ କୁ ଆଉ।
ଆଉ ଗାଁରେ କିଛି କାମ ନାହିଁ ଗରେ।
ହୁଁ ହୁଁ।
ଗାଁରେ କିଛି କାମ ଥାଆନ୍ତା ଭଲେ ଯାହା ହେଇଥାନ୍ତା ଗାଁକୁ। ଗାଁକୁ ଗଲେ ଖାଲି ଗେମ୍ ଖେଳା ହଉଛି ଆଉ କିଛି ନାହିଁ। ପାଠ ସାଠ କିଛି ନାହିଁ ଗାଁରେ ଶାନ୍ତିରେ ରୁଆ ହଉଛି।
ହଁ ଅ।
ଆଉ କଣ ହାଲଚାଲ?
ସବୁ ଠିକ ହେଲେ ଆଉ କଣ କଣ ନାଇଁ ନାଇଁ।
ଆ ଥିଲେ କଣ ହେଇଯାଇଥାନ୍ତା।
ହୁଁ।